ହେଲୋ।
ହ୍ୟାଲୋ।
ହଁ।
କଣ କରୁଛ?
ଏଇ କିଛି ନାଇଁ ବର୍ଷା ତ ହଉଛି ଘରେ ଏମିତି ବସିବା କଥା।
ହୁଁ ହୁଁ। ହଁ ବର୍ଷା ତମର ବି ହଉଛି ସେଆଡ଼େ?
ହଁ ଆମର କାଲି ସନ୍ଧ୍ୟାଠୁ ଲଗେଇଛି ବର୍ଷା ସେମିତି ରାତି ରାତିସାରା ହଉଛି ଏବେ ସକାଳ ହେଲାଣି ବି ସେମିତି ବର୍ଷା ହଉଛି ବର୍ଷା। କାଇଁ ଛାଡିବାର ନାଁ ଧରିନି। ତମର ସେପଟରେ ହଉଛି?
ହଁ ବର୍ଷା ହଉଚି ବର୍ଷାରେ ଓଦା ବି ହେଉଛି ସବୁ ହଉଛି ଆଉ।
ବର୍ଷାରେ ଓଦା ହେବାକୁ ଭଲ ଲାଗେ?
ହଁ ତମକୁ ଭଲ ଲାଗେନି କି?
ହଁ ଭଲ ଲାଗେ ଯେ କିନ୍ତୁ ଓଦା ହେଇସାରିଲା ପରେ ଘରେ ବେଶୀ ହଁ। ଦେହ ଖରାପ ହବ ତ ଡ୍ରେସ ଓଦା ହେଇଗଲେ ଭଲ ଲାଗେନି ଟିକେ। ସେଥିପାଇଁ କି ହଁ କିନ୍ତୁ ଏଇନି ଏନ ପାଣିରେ ବର୍ଷା ହେଲା ଖେଳିବାକୁ। ମାନେ ଏଇ ବେଶୀ ଓଦା ହୁଏନି ଟିକେ ଟିକେ ଓଦା ହେଇ ଖେଳିବାକୁ ଭଲ ଲାଗେ ଆଉ। ଆଉ ଯଦି କେବେ ଅଧିକ ଇଚ୍ଛା ହେଲା ମାନେ ହ ହାଲକା ହାଲକା ଯୋଉ ଝିପିଝିପି ବର୍ଷା ହୁଏ ସେଇଥିରେ ଓଦା ହେଲା ସେତେ କିଛି ଓଦା ହୁଏନି ନା। ସେଇଥିରେ ଟିକେ ଅଦା ହେଇଯାଏ। ଆଉ ଜୋରରେ ବର୍ଷା ହେଲେ ଘରେ ବର୍ଷା ହେଲେ ବର୍ଷା ପାଗକୁ ପକୁଡ଼ି ଆଉ ଆମର ବାଦାମ ଭଜା ବାଦାମ ଆଉ ମିକ୍ସଚର ମୁଢ଼ି ମିକ୍ସଚର। ଏସବୁ ଧରିକି ଖାଏ ଆଉ।
ମୁଁ ପହର ଦିନ ବର୍ଷା ପକୁଡ଼ି ଆଉ ଏମିତି ଛଣା ଛଣି ଜିନିଷ ଆଉ ଆମର ଆଁ ମାନେ ଗରମ ଗରମ ସବୁ ମକା ସିଝା ଏଗୁଡ଼ା ସବୁ ମୁଁ ଖାଇବାକୁ ଭଲ ଲାଗେ।
ହୁଁ ହୁଁ। ହଁ କଣ କହୁଥିଲେ?
ପହର ଦିନଠୁ ଆମର ଇଆଡ଼େ ବର୍ଷା ହେଉଛି ନା ତ ପହରଦିନ ସନ୍ଧ୍ୟାରେ ଟିକେ ଇଚ୍ଛା ହଉଥିଲା ଇଏ କରିବା ପାଇଁ ବର୍ଷା ଓଦା ହେବା ପାଇଁ। ତ କାଲି ଟିକେ ଯାଇଥିଲି ବାହାରକୁ ଅଜାଘର ଆଡ଼େ। ଆଉ ଆମେ ବି ମାର୍କେଟ ଟିକେ ଯାଇଥିଲି ତ ସେଇଥିରେ ଆସିଲା ଆସୁ ଓଦା ହେଇକରି ପୁରା ଭିଜିଗଲି ପୁରା ଦିନରେ ସାରା। ଓଦା ହେଇକି ପଳେଇ ଆଇଛି ତା ଘରେ ସବୁ ଗାଳି କରୁଛନ୍ତି ଓଦା ହେଇକରି ଆଇଛୁ ଓଦା ହେଇକରି ଆଇଛୁ। ଦେହ ଖରାପ ହେବ।
ହୁଁ।
ଆଉ ଏମିତି ଗରମରେ ପକୁଡ଼ି ଛଣା ଛଣି ଜିନିଷ ଯାହା ସବୁ ଏମିତି ସବୁ ଭଲ ଲାଗେ ଆଉ।
ହଁ ଏବେ ଲୋକ ବି ସବୁ ଧାନ ପକେଇଥିଲେ ମାନେ ତଳି ପକେଇଥିଲେ ବର୍ଷା ବର୍ଷାଟା ହବ ଯୋଗୁରୁ ଯୋଉ କାର କାର ଧାନ ସବୁ ତଳି ଯୋଉ ତଳି ଯୋଉ ପୋଡ଼ି ଯାଇଥିଲା ଆ କେତେ ଜଣର ଏବେ ଭଲ ସେମାନଙ୍କୁ ତଳି ମାନେ ଭଲ ହେଇଥିବ। ଗଜା ଭଲ ବାହାରିବ ବି।
ଏବେ ଟିକେ ଲଘୁଚାପ ଅଛି ନା ତ ସେଇଥିପାଇଁ ଟିକେ ଭଲ ହେବ।
ହୁଁ। ବର୍ଷା ହେଲେ ଆମର ଭଲ ଶସ୍ୟ ହବ କୃଷକ ମାନଙ୍କ ପାଇଁ ବହୁତ ଭଲ ହେ ଅଧିକାଂଶ।
ହଁ। ଆଉ ତମକୁ ସୁପ୍ ବନେଇ ଆସେ।
କଣ?
ସୁପ୍। ଗରମ ଦିନ ଭଲ ମାନେ ବର୍ଷା ଦିନ ଭଲ ଲାଗେନା ସୁପ୍ ସୁପ୍।
କଣ? ହଁ ଭଲ ଲାଗେ। ନାଇଁ ମୁଁ ମତେ ତ ନାଇଁ ବନେଇ ଆସେନି ବାହାରୁ ଆଣିକି ଖାଇବା କଥା।
ହୁଁ। ସୁପରେ ବି ଯାହା ଆମର ଭେଜିଟେବଲ ଯାହା ପଡିବା କଥା ହଁ ସେମିତି ଆଉ।
କେମିତି କେମିତି କଣ କର?
ଆମର ଯାହା ସବୁ ସୁପ୍ ରେ ପଡିବ ଯେମିତି କି ଗାଜର ଆ ବିଟ୍ ଆଉ ବିନ୍ସ ଫୁଲକୋବି ହୋଉ କି ପତ୍ର କୋବି ହୋଉ ଯାହାବି ପିଆଜ ଆଉ ରସୁଣ ଆଗେ ପୁରା ଗୋଟେ ଚାମଚ ପୁରା ତ କହିପାରିବାନି ଅଧ ଚାମ ଚ ତେଲ ପକା ହବ ଆଉ ବାକି ଆମର ପାଣି ଦିଆ ହେବ ଭେଜିଟେବଲ ସେଥିରେ ସବୁ ମାନେ ସିଜା ଟାଇ ସିଜେଇଲା ଟାଇପ କରା ହେଇଚି ସେଥିରେ ବାକି ଲୁଣ ଆଉ ଗୋଲମରିଚ ଗୁଣ୍ଡ ଆଉ କର୍ଣ୍ଣଫ୍ଲୋର ଟିକିଏ ହବ ମାନେ ସେଟା ଆ ବହଳିଆ ଧରିବା ପାଇଁ କନଫ୍ଲୋର ଟିକେ ପକା ହବ ଆଉ ତାପରେ ଦିଇ ତିନି ଦଶ ମିନିଟ୍ ପନ୍ଦର ମିନିଟ୍ ବସେଇ ଦେଲା ପରେ ଇଏ ହେଇଯିବ ସେ ଆଉ।
ହୁଁ ହୁଁ।
ତା ଉପରେ ମ୍ୟାଗି ମସଲା ଟିକେ ପକେଇକି ଖାଇଲେ ବି ଭଲ ଲାଗେ ଟିକେ। ଆଉ ଆମର ଚଣା ସୁପ୍ ବି ମିଳେ। ଯାହାକି ଆମର ପୁରିରେ ପ୍ରସିଦ୍ଧ ଅଛି ଚଣାସୁପ୍ ଚଣାସୁପ୍। ଜାଣିଚ ତ।
ଶବୁନି କଣ
ଚଣା ସୁପ୍ ଚଣା ଚଣା ଏଇ ଆମର ଅଁ ମଟର ଚଣା।
ନାଁ।
ପୁରିରେ କେବେ ଯାଇ-ଯାଇକିରି ଖାଇନ?
ନାଇଁ।
ଆମର ଆଳୁ ଆଉ ଚଣ ଯୋଉ ମଞ୍ଜି ତରକାରୀ କରା ହୁଏ। ସେଇ ଚଣା
ହୁଁ।
ମାନେ ସିଜେଇ ଦେଇକିରି ସେଥିରେ ଆମେ ସେଇ ମାନେ ସେଟା ସିଜିଗଲା ପରେ କାଢିକିରି ତାର ଯୋଉ ପାଣି ଥିବ ଲୁଣ ଟିକେ ପକେଇକି ସିଝେଇଥିବ ତ ସେଇ ପାଣିଟା ବି ଭଲ ଲାଗିବ। ଆଉ ଚଣା ଆଳୁ ଟିକେ ପକେଇକି ତାପରେ ଆମର ରୋଷେଇ ପାଣି ଆଉ ତେନ୍ତୁଳି ପାଣି ଆଉ ଏମିତି ସବୁ କିଛି ପକେଇକିରି ଖୁଅନ୍ତି ଖୁଆନ୍ତି ଆଉ।
ଆଚ୍ଛା।
ଆଉ କଣ ବନେଇ ଆସେ ତମକୁ ପିଆଜି ଫିଆଜି ଏଗୁରା ସବୁ ବନେଇ ଆସିବ। ଏଇ
ହଁ ହଁ ପିଆଜି ଆସୁଚି। ପିଆ
ଆଉ କଣ କଣ ଭଲ ଲାଗେ?
ବର୍ଷା ଦିନରେ ତ ଅଧିକରେ ପକୁଡି ସମସ୍ତଙ୍କର ପ୍ରିୟ ହୋଇଥାଏ ପକୁଡି ତାପରେ ପିଆଜି ନହେଲେ କକ୍ ଲେଟ୍। ହୁଁ ଆଉ ନହଲେ। ହଁ ଆଉ ଆଉ ବାକି ମୁଢ଼ି ମିକ୍ସଚର ପିଆଜ ସୋରିଷ ତେଲ। ଆ ଧନିଆ ପତ୍ର ଆଉ।
ଏଇଗୁଟା ଝାୟା ମାନେ ମୁଢ଼ି ମିକ୍ସଚର ବୋଲି କୁହନ୍ତିୁ ହୁଁ ମୁଢ଼ି ମିକ୍ସଚର ବୋଲି କୁହନ୍ତି। ଆଉ ଆମର ଚଣା ଭଜା ବି ଖାଇଥାନ୍ତି। ହଁ ଆମର ଚଣା ଭଜା ବି ଖାଇଥାଉଛନ୍ତି।
ହଁ ଆଉ ନହଲେ ଦାନ୍ତିକିଲି ମାନେ ଯେତେ କୁଡକୁଡିଆ ଜିନିଷ। ଦାନ୍ତିକିଲି ଆଉ ଆମର କୁର୍ କୁରି ଏ ଟାଇପ ର ଜିନିଷ ମାନେ ଚିପ୍ସ ନୁଡୁଲସ ଏରା ଖାଇବାକୁ ଭଲ ଲାଗେ। ଆଉ ବାକି ଦୋକାନରୁ ଯୋଉ ଫାଷ୍ଟ ଫୁଡ ଆମେ ଆଣିବା। ଆଉ ବଡ ବାକି ବରା ଆଉ କକଲେଡ୍। ଆଉ ଗରମ ଗରମ ପିଆଜି ଦୋକାନର ଘରେ କଲେ ଟେଷ୍ଟ ଲାଗେ କିନ୍ତୁ ଦୋକାନ ର ପିଆଜି ଟି ଟିକେ ଅଧିକ ଭଲ ଲାଗେ ମାନେ ଜଷ୍ଟ ଛାଣା ହେଇଥିବ ତମେ ଆଣିକି ଖାଇବ ତାର ଟେଷ୍ଟେ ଟିକେ ଅଲଗା।
ତାପରେ ବର୍ଷା ପାଗରେ ଠିଆ ହେଇକିରି ଖାଇବା ଟା ବି ତାର ଟିକେ ମଜା ଅଲଗା ନା।
କଣ କହିଲେ?
ହାଲୋ। ମୁ କହିଲି ବ ର୍ଷା ପାଗରେ ଠିଆ ହେଇକି ବି ପାଖେରେ ଖାଇବା ଗରମ ଗରମ ଟା ତାର ବି ମଜା କିଛି ଅଲଗା ରହେ।
ହୁଁ ଆଉ କେବେ ଅନୁଭବ କରିଛ ଯେବେ ମାନେ ବହୁତ ଦିନ ଖରା ହଉଥିବ। ତାପରେ ଯେବେ ବର୍ଷା ଟା ହବ ମାଟି ପୁରା ଶୁଖିକିଥିବ ମାଟି ଉପରେ ବର୍ଷା ପାଣି ଟା। ପଡିବା ପରେ ଗୋଟେ ଅଲଗା ପ୍ରକାର ମାଟିର ବି। ସ୍ମେଲ୍ ଥାଏ ମାନେ ଗୋଟେ ଅଲଗା ପ୍ରକାର। ବାସ୍ନା ଆସେ ମାନେ ସେ ମାନେ ସେ ବାସ୍ନାକୁୁ ଖାଲି ଆମେ ବା ସ୍ନା ଅନୁଭବ କରିହବା ନା ଆମେ ତା କୁ ଛୁଇଁ ପାରିବା ନା କି କିଛି କରିପାରିବା ସେ ବାସ୍ନା ଏ ତେ ବଢିଆ ହଉଥିବ ମାନେ ଇଛା ହଉଥିବ ତାକୁ ଖାଇଦବାକୁ ମାନେ ସେ ବାସ୍ନାରେ ହିଁ ଅଧା ପେ ଟ ପୁରି ଯାଏ ଅଲଗା ପ୍ରକାର ବାସ୍ନା ସେଇଟା ମାନେ ଖାଲି ଯାହା ଅନୁଭବ କରିହୁଏ। ସେଇଟା ବି ମାନେ ବର୍ଷା ପକାଇବାର ପାଞ୍ଚ ଦଶ ମିଣ୍ଟି ପର ମାନେ। ପ ଦଶ ମିଣ୍ଟି ଯାଏଁ ହିଁ ସେ ବାସ୍ନା ଟା ହବ ବେଶୀ ଟାଇମ ହବ ବନି ଯେତବଳେ ମାଟି ଟା ଓଦା ପୁରା ଓଦା ହେଇଯିବ।
କେଇଦେଲେ ହଁ ତାହେଲେ ସେଇଟା ଦବି ଯାଏ ଆଉ।
ହୁଁ ମାନେ ଯେତେବଳେ ଆଉ ଟିକେ ଟିକେ ଟିକେ ଟିକେ ହାଲକା ହାଲକା ବର୍ଷା ହୁଏ। ତ ମାଟି ଟା ଟିକେ ଟିକେ ଓଦା ହୋଇ ଆସିଲା ବଳୁ। ଗୋଟେ ଜିନଷ ଟାଇପ ର ଯୋଉ ବାହାରୁଥିବ ସେଇଟା ସହିତ ପାଣି ବର୍ଷା ପାଣିଟା ମିକ୍ସ ହେଲେ ଗୋଟେ ଅଲଗା ପ୍ରକାର। ସ୍ମେଲ ଆସୁଚି ଆଉ ଭଲ ଲାଗୁଚି ଆଉ।
ଗରମ ଖିଚୁଡ଼ି ଆଉ ପାପଡ଼ ଏଗୁଡ଼ା ବି ଖାଇବାକୁ ହେଲେ ଭଲ ଲାଗେ। ଆଉ ମକା ଭୁଟାଲୁ ଯୋଉ କହୁଚନ୍ତି। ମାନେ ବର୍ଷା ଦିନ। କହିବାକୁ ଗଲେ ତ ବର୍ଷା ଦିନେ ଯାହା ସବୁ ଗରମ ଜିନଷ ହିଁ ଭା ଖା ମାନେ ଖାଇବାକୁ ଭଲ ଲାଗେ ଏବେ ଦେଖ ଭା ତ ବି ଯଦି ତମେ ଖାଉଛ ତାହେଲେ ଗରମ ଥିଲେ ହିଁ ଭଲ ଲାଗିବ। ଆଉ କି ଥଣ୍ଡା ହେଇଯାଇଥିଲେ ମତେ ଏତେ ଭଲ ଲାଗେନି ଖାଇବା ପାଇଁ।
ହୁଁ ମତେ ଗରମ ଦିନ ମାନେ। ଅଁ ମାନେ ସରି ବର୍ଷା ବର୍ଷା ହେଲା ମିନ୍ସ ମତେ କ ଗରମ ଭାତ। ଉସୁନା ଭାତ ଗରମ ଗରମ ତା ସହିତ ଡାଲି ଆଉ ଭଜା ଖାଇବାକୁ ବେଶୀ ଭଲ ଲାଗେ ଡାଲି ମାନେ। ବହଳିଆ ବହଳିଆ ଡାଲି ହେଇଥିବ। ତା ସହିତ ଆଳୁ ଭଜା। ମାନେ ଟିକେ ରାଗ ରାଗ ହେଇ ମସଲା ଦେଇକି ଭଜା ହେଇ ଥିବ ସେଟା ଖାଇବା ପାଇଁ ବହୁତ ଭଲ ଲାଗେ।
ଆଉ ବାକି କଣ ସାଇଡ଼େ ଯଦି ଚିପ୍ସ ବି ଥିବ ସେଇଟା ବି ଭଲ ଲାଗେ ଟିକେ ଖାଇବା ପାଇଁ ହେଲେ। ମୁଁ ଡାଲି ଏତେ ବେଶୀ ଖାଇନି। ହଁ ମୁଁ ଡାଲି ଏତେ ଖାଏନି। ଡାଲି ଭଲ କିନ୍ତୁ ଏତେ ଖାଇଏନି ବାକି ଆଉ ଯାହା ତରକାରୀ ହେଇଥିବ କିଛି ଗରମ ଗରମ ହିଁ ଭଲ ଲାଗେ। ଆଉ ଥଣ୍ଡା ହେଇଗଲା ପରେ ଇଚ୍ଛା ହୁଏନି ଖାଇବା ପାଇଁ ସେ ଜିନିଷଟା ଗୋଟେ।
ହୁଁ।
ଆଉ ଆଜି କଣ ବନିଚି ଘରେ ତାହେଲେ? ବର୍ଷା ହଉଛି ନା ସେଇଠି?
ହଁ ସକାଳୁ ତ ଚାହା ବିସ୍କୁିଟ ଖାଇ ସାରିଲିଣି, ଚାହା ଟିକେ ପିଇଥିଲି। ବି ସ୍କିଟ୍ ଟିକେ ଟିକେ ଖାଇଲି। ବାକି ଏବେ ଭାତ ହବ ବାକି ତା ସହିତ ବାରିରୁ ବାପା ଶାଗ ଆଣିଥିଲେ। ଆମର କଖାରୁ ଶାଗ ବାଡିରେ ଲଗା ହେଇଥିଲା ତ ଉଁ କଖାରୁ ଶାଗ ବାପା ଆଣିଥିଲେ ବୋଉ ତାକୁ ବାଛିକି ସାଇଜ କରିକି କାଟା କାଟି କରିକି ରଖିଲେ କଖାରୁ ଶାଗକୁ। ତାପରେ କଖାରୁ ଶାଗ ହବ। ଆଉ ବାକି ଟମାଟୋ ଖଟା ହବ। ବୋଉ ଟମାଟୋ ଖଟ ଖଟା ବହୁତ ଭଲ କରେ ମାନେ ଟମାଟୋ ଖଟାର ବାସ୍ନା ଯୋଉ ହୁଏ ବହୁ କରେ ପୁରା ପେଟ ପୁରିଯାଏ ପୁରା।
ଅଁ ଚିନି ପକେଇ କର?
ହଁ ହାଲକା ମିଠା କରେ। ମତେ ଟମାଟୋ ଖଟା ବହୁତ ମାନେ ବେଶୀ ମିଠା ହେଲେ ବେଶୀ ଭଲ ଲାଗେ। କିନ୍ତୁ ବୋଉ ବେଶୀ ମିଠା କରେନି ହାଲକା ମିଠା କରେ ବୋଉ। କିନ୍ତୁ ମୁଁ ମତେ ଅଧିକ ମି ମିଠା ଟିକେ ଭଲ ଲାଗେ। ମୁଁ ସବୁ ଜିନିଷ ଖ ଖଟା ହଉ ତରକାରୀ ହଉ ବେସର ହଉ ଯୋଉ ଜିନିଷ ହଉ ଗୋଳେଇକି ଖାଇବା ପାଇଁ ବେଶୀ ଭଲ ପାଏ। ଆଉ ବାକି ଖଟା ଯେତେବେଳେ ହେଇଥାଏ ମାନେ ପୁରା ଖଟାକୁ ଅରୁଆ ଭାତ ଅରୁଆ ଭାତକୁ ଖ ଖଟା ଟା ବେଶୀ ଭଲ ଲାଗେ। ଯୋଉ ବି ଖଟା ହଉ ଆମ୍ବିଳ ହଉ ଟମାଟୋ ଖଟା ହଉ ଖଟା କୁ ଅରୁଆ ଭାତ ଟା ବେଶୀ ଭଲ ଲାଗେ।
ନାଇ ମତେ ଏମିତି ମିଠା ମାନେ ଭାତ ସାଙ୍ଗରେ ମିଠା ଖାଇବା ଭଲ ଲାଗେନି। ଆଉ ବାକି ଏମିତି ମିଠା ଖାଇବା ଲାଗେ। ହଉ ଠିକ୍ ଅଛି ଟାଇମ ହେଇଯାଇଛି ତ ରଖୁଚି।
ହୁଁ।